ହାଲୋ।
ବନ୍ଧୁ।
ବନ୍ଧୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ।
ଆଉ କଣ ହେଲା କଣ ମନେ ପଇଲା ନା କଣ।
ଅଛି ଟିକେ ଆଉ।
ଓଃ। ନା ଖବର କଣ ଇଏ ଧାନ ଫାନ ବୁଣା ହଉଛି ଏବେ ବିଲରେ।
ହୁଁ।
ଏମତି ବୁଣାବୁଣି ଚାଲିଛି ଆଉ।
ଯାହା ହଉ ସକାଳୁ ଶାରୀରିକ ପରିଶ୍ରମ କଲେ ଦେହ ପାଇଁ ଭଲ।
ଖାଲି
ଆଉ ଧାନ କେମିତି କଣ ବୁଣା ହେଲା ଟିକେ ବର୍ଣ୍ଣନା କର।
କଣ ହେଲା?
ଧାନ କେମିତି ବୁଣା ହେଲା ଟିକେ ବର୍ଣ୍ଣନା କର।
ବୁଣା ହେଲା ତ ଆମ ଆଡେ ତ ରୁଆ ଧାନ ନୁହଁ। ଆଉ ଆମ ଆ ମାନେ ଚାଷ ହବ ଚାଷ ହେଇକି ନଗା ହବ ଆଉ। ଭାଇ ରୁଆ ଧାନ ଯାହାର ସେ ସେ କଣ ସବୁ ମାନେ ବିଲରେ ସେ ପାଣି ମଡେଇବେ ପୁରା ବିଲ ଫୁଲ କରିବେ। ଅ ଧାନ ଗଛ ଗଛ ଆଣିବେ ଗଛ ପୁତିବେ ତା ହେଲେ ଆମ ଆଡେ ତ ରୁଆ ଧାନ ନ ଆଉ।
ଆମ ଆଡେ ଆଉ ତ ଆମର ଏଇ ଯୋଉ ଟାଇଚନ୍, ସ୍ୱର୍ଣ୍ଣ
ଓ ହ ଏଗୁଡା ମାନେ ଖାଲି ତୁ ବୁଣିବୁ ତାପରେ ତୋର ଧାନ ହେଲେ କାଟିକି ଖାଇଲୁ ଓ ହଉ ରୁଆ ଧାନ ଗୁଡା ମୋ ମାମୁଁ ଘର ସେମାନେ ଯୋଉଟା ମାନେ ଗୋଟେ ଜାଗା ଲଗା ହବ ପାଣି କରାହେଇଥିବ କାଦୁଅ କରିକି ଆଉ ଗୋଟେ ଜାଗାରୁ ପଡ଼ିିକାଣି ଏଠି ପୁରେ ମାନେ ଇଏ କରିବେ ସେ ଧାନ କଣ ଇଏ ଧାନ ଫରକ କଣ?
ଆରେ ଫରକ ଦେ ଫରକ କିଛି ନାଇଁ ଏଇଆ ମାନେ ଆମେ ଏ ଦଶ ଗୁଣ୍ଠ ରେ କରିକି ଯା ସେ ପାଞ୍ଚ ଗୁଣ୍ଠ ରେ କରିକି ସେଇ
ମାନେ ଅଧିକ ହବ।
ଅଧିକ ଅଧିକ ମାନେ କ ସିଏ କଣ ପୁରା ମାନେ କେ ଗ୍ୟାପ୍ ରଖିକି କଲେ ନା ମାନେ କଣ ପୁରା ପୁରା ଭାଗ ମାପରେ କଲେ ନା ଆମର । ଦଉଛନ୍ତି ଏ ଗଛ ଜମଟ ହେଇଯାଉଛି ସେଠି ସେ ଗଛ ପାଖରେ ମେଚେଇ ଘାସ ଇଏ ସେଆବ ସେଇଆଉ ହଁ ସାଇଜିକୁ ସାଇଜି ଦେଖା ହେଲା ଇଆ ବି ଭଲ ହବ।
ଓହୋ ଏଇଥିଲି କଷ୍ଟ ଟିକେ ଅଧିକା ଆଉ
ହଁ ରୁଆ ଟା କଷ୍ଟ ଟିକେ ଅଧିକ।
ହୁଁ।
ଆଉ ତମ ଆଡେ ଧାନ ଫାନ ବୁଣା ହେଇନି କି?
ହଁ ଆମ ଆଡେ ସେଇ ସେଇ ଧାନ ଖାଲି ଯୋଉ ଖୋପାର ଦେବେ ସେଇ। ଉଠେଇ କାଟିି ଖାଇବ।
ଆମଆଡ଼େ ତ ଏଇ ବୁଣା ବୁଣି ଚାଲିଛି ଏଣ ଔଷଧ ଫଔଷଧ ପଡୁଛି। ଆ ଯେ ସବୁ ଯିଏ ସବୁ ରୁଆ ଧାନ କରିଥିବେ ସେ ଔଷଧ ପକେଇବି କି ଔଷଧ ନାହିଁ। ତାପରେ ନର୍ମାଲ ଖାଲି ନହେଲେ ଆମ ଆ ଆଡେ କଣ ଔଷଧ ପକା ଆମର ଯୋଉ ଏଇ ଫୋକଡା ଧାନ ଓଷଧ ପକା
ହଁ ହଁ।
ଆରେ ପାଗ କେମିତି ଅଛି?
ଆଗ ଆଜି ବେଶୀ ଖରା ନାହିଁ।
ଭାଇ ଖରା ଆମ ଆଡ଼େ ପ୍ରବଳ ଖରା।
ଓ ହୋ।
ଆଜି ବର୍ଷା ହବାର ସମ୍ଭାବନା ଅଛି ନା କଣ।
ହୁଁ।
ବର୍ଷା ବର୍ଷି ଟିକେ ହେଲେ ଟିକେ ଥଣ୍ଡା ଲାଗନ୍ତା ଏଇଆ। ହଁ ବର୍ଷା ହବ ମତେ ଲାଗୁଛି କାଇହିଁ ବର୍ଷା ହବ।
ହୁଁ।
ଆଉ। ଆଉ କଣ ଖବର?
ନାଇଁ ଏୟା।
ତ ଖାଲି ବୁଲିବା କଥା କିଛି କାମ ତ ନାହିଁ।
ତମ କଣ ସକାଳୁ ବା ଧାନା ଫାନ ରୋଉଛ?
ନା ନା ମୁଁ ତୋ କଥା କହୁଛି।
ମୋର ନା ହଁ।
ହଁ ତ ତ କାମ କରି ନାହିଁ ଖାଲି ଗାଁରେ ବୁଲ୍ଥିବୁ ଆଉ।
ହଁ ଖାଇ ପିଇ ବୁଲିବା କଥା ଆଉ।
ଯା ହଉ ରଜା ସୁୁଖ କରଛ ଆଉ।
ସେଇଭଳିଆ ଆଉ ରଜା କଣ ଆଉ। ତୁଟା ପାଣି ହଉଥିଲା ଆଉ ସେଟା ହେଲାଣି ନା।
ପାଣି ଟାଙ୍କିବା ସେ କହନା କହନା ସେ ପାଣି ଟାଙ୍କି କରିବେ ବୋଲି ତିନି ବର୍ଷ ହେଲାଣି ହେ ଆହୁରି ଦି ବର୍ଷ କାରଣ ସେ ଯୋଉ ଚାରିିକର ଯୋଉ ଦେଇଛନ୍ତି ଯୋଉ ଲୁହା ବାଡି ଗୁରା ତା ସେଇଟା ଖୋଲିବାକୁ ଯାଁ ହେଲେ ବର୍ଷେ ଲାଗିବ। ସେଟା ହଁ ସେଇଟ ଛାତ ମାତ ସବୁ ପଚେଇ କଥା ଟିକେ ଇଏ ହବ ମାନେ କଣ କହିଲି ପାଣି ଟା ଟିକେ ରହିବା ପାଇଁ ସେଟା ଗୋଟେ ପିଚୁ ଟାଇପ ର ଗୋଟେ ମାରନ୍ତି ଜରି ଟାଇପ ର ହୁଁ ସେଇଟା ଆଉ। ଛାେ ଆସ ସେଟା ମାରିବେ ମାରିକି ପାଣି ସପ୍ଲାଏ କରିବେ ଆଉ ଆମ ଏରିଆରେ ପାଣି କଣ ଦରକାର କି ଆମ ଏରିଆରେ କଣ ପାଣି ଦରକାର କହୁନୁ ଆମ ନଈ ଏରିଆ ପାଣି କଣ ଦରକାର ପା ଯୋଉ ଏରିଆରେ ପାଣି ନାହିଁ ସେ ଏରିଆକୁ
ମାନେ ଏଇ ଲୋକ ବା ମଡୁଆ ଲୋକ ମାନେ କିଛି ବୁଝି ପାରୁନାହାନ୍ତି। ଯୋଉ ବିି ପାଣି ସର୍ଟ ହଉଛି ସେଠି ପାଣି ନାହିଁ ଲୋକ ହାଣ୍ଡି ମାଠିଆ ଧରିକି ବୁଲୁଛନ୍ତି ଏଠି ପାଣି ଅଭାବ ମାନେ ସିଣ୍ଟ ତଥାପି ଏଠି ପାଣି ଆହୁରି ଗୋଟେ ଟାଙ୍କି ହେଉଛି ସେ ଟାଙ୍କି ହଉ ଆ ଧର ବର୍ଷ ସେ ଲାଗିଯିବ। ତାପରେ ଯୋଉ ପାଇପ୍ ଫାଇପ୍ ଦେଇଥିଲେ ତାକୁ ଲୋକ କିଏ କୁଆଡେ ନେଇ ସାରିଲେନି ହେଲା ତାକୁ ଆଉଥର ତ ପାଇପ୍ ଦେବେ ପାଇପ୍ ଦେଇକି ପା ଯୋଉ ଟ୍ୟାପ ସିଷ୍ଟମ ଯୋଉଡା କରିଛନ୍ତି ତାକୁ ଦେଲେ କଲା ବେଳକୁ ତ ଟାଇମ ଲାଗିବ।
ହଁ ବହୁତ ଦି ବର୍ଷ ପରେ ଆ ଟଙ୍କ ଖାଲି ହେଲା
ସେଥି ପାଣି ବି ଆମ ଲୋକ କିଏ ପିଇବେ କେହି ପିଇବେନି।
କାଇଁ କଣ ଏଇ ଯୋଉ ଚ ଧୋଇଦବା
ହଁ ଚାାରି ଫାଡି ଧୋଇବେ ଲୋକ ନେଇକି ଏ ପକେଇବେ ଏଠି
ହଁ ଏଇ ଯୋଉ ଆମର ଟୁଲୁ ମଠର ପାଇପ ବି ଗୋଟେ ନଗେଇଦେ ଏଇ ବିଲରେ ମାଳ ଥୋଇଦେବେ ବିଲରେ ତାହେଲେ ଘରକୁ ଖାଇଲା ବେଳକୁ ବିଲ ପାଣୀ ହେଇଯାଇଥିବ। ମ ରୋଡ ଫୋଡ ଏରିଆ ଏଇ ଯୋଉ ପାଣି କୋଇଲିି ରୋଡ। ସେପଟ ଏରିଆ ପାଣି ପୁରାଇ ଇଏ ନା ଆଉ। ସେପଟ ଏରିଆ ପାଣି ମିଳୁ
ସେଠି ନାଇଁ ଟାଙ୍କି ପାଇଁ
କିଛି ନାହିଁ ନା ସେ ସେପଟେ ଏରିଆ ପୁରା ସେ ପୁରା ମାନେ ପାଣି ପାଇଁ ଯାହା ହେଲେ ସେ ଇଏ ନା ଅସୁବିଧା ନା ଆଉ।
ହଁ ହ।
ଏ ଦବ ଆଉ ଆମ ଏରିଆରେ ଆମ ନଈ କୂଳ ଏରିଆ ହେଇକି ଏତେ ପାଣି ଯୋଉଠିକ ଦେଖିବୁ ଯୋଉଠି ସୁବିଧା ଥିବ ସେଇ ଜାଗା ନେଇଁ ସୁବିଧା କରିବି।
ନା ମୋ ଲୋକ ଭଲି କରପସନ ରହିଲେ ପଇସା ପତ୍ର ଖାଇବା ଚକରରେ ରହିଲେ ଯୋଉଠି ନାହିଁ ସେଠି
ହଁ।
ଯୋଉ କଥା ଆଉ କଣ। କଣ ଖାଇଥିଲୂ?
ନାଁ ଖାଇମି କଣ ଏଇଠି ଆମ ଗାଁରେ ଗୋଟେ ଫେମସ୍ ଅଛି ବରା ଘୁଗୁନି ବାଲା ସେ ତାର ଟିକେ ଭଲ ଅ ଭଲ କରୁଛି ଏକା ତା ଗୁଗୁନି ଟା ଖାଇହବନି ମାନେ ଆଉ ରାତି ଖାଇପାରିବନି ଭାତ। ହାଡ଼ ଘୁଗୁନି ଟା କର ସେଇଆକୁୁ ହେଁ ସେଇ ବରା ଘୁଗୁନି ଟିକେ ଖାଇଦେଇଥିଲି ଆଉ ତ ଭୋକ କରିନି ଆଉ।
ହଁ। ଆଉ।
ନାଁ ଆଉ କଣ ଆଉ ଗୋଟେ ଗାଡି ଟେ କିଣିବୁ।
କିଣିଛୁ?
ହଁ।
କି ଗାଡି?
ଏଇ ଯୋଉ ମାରୁତୀ ସୁଜୁକି।
ହଁ କେତେ ପଇଲା?
ଟ ହଉଛି ଦି ଲକ୍ଷ ପ୍ଲସ ଦି ଲକ୍ଷ ତୋର ମାନେ ମାନେ ଗାଦିଟା ଦାମ ଦି ଲକ୍ଷ। ହଁ ତୁ ଇ ଏମ ଆଇରେ ଆ ଣିବୁ ମାନେ ଯାହାହେଲେ ତ ଟଙ୍କା କୋଡିଏ ହଜାର ତିରିଶ ହଜାର ନେଇଯିବେ ଆଉ। ଏଇଆ ନେଇ ଆଇଲିି ଗୋଟେ ଆଉ ଗାତି ତଳେ ତଳେ ଅସୁବିଧା ହଉଥିଲା ଆଉ ହେଇଆକୁ ଟିକେ ନେଇ ଆଇଲିି ଆଉ। ଆଜିିକାଲି ଗାଡିଟେ ନହେଲେ ତୁ କିଛି କରିପାରିନି।
ନା ଠିକ୍ ଠିକ୍।
ତା ହଉଛି ମାନେ କଣ କହିଲୁ ତ ଇଏ ଆଗ କାଲିରେ କଣ କହନି ଆଗ କାଲିରେ ଭାଇ ଗାଡି କଣ ଜାଣିନଥିଲେ। ଯିଏ ଗୋଟେ ସାଇକଲ ଆଲା ଦୌଡିକି ପଳୁଥିଲି ଆଉ ଏ ଏବେ ଯୁଗ ହେଲାଣି ଗାଡ଼ି ଟେ ନକଲେ ଇଏ କରିପାରିବନି ଆଉ ହଁ।
ଆଉ ହ। ତ ପକେଇ ସାରିଲି ଗଛ ମୂଳେ ବସି ପଖାଳ ଖାଉଛି ସେ ଯୋଉ ଶାନ୍ତି ଆଉ କଣ ମିଳିବ। ପଖାଳକୁ ପୋଡ଼ା ପୋଡି ଟିକେ ନେଇ ଆସି
ଓହୋ ପୁରା କୃଷକ ତମେ ଆଉ।
ଆଳୁ ପୋଡା ବିଲାତି ପୋଡା ସବୁ ନେଇ ଆସିଥିଲି ପୁରା ଏଇ ଯୋଉ ଶାନ୍ତି ଆଉ ମିଳିବନି ଜାଣିଲୁ।
ଟିକେ ଲୁଣୀ ଆମ୍ବୁଲା ନେଇ ଗଲୁନି।
ଓସ୍ ଏସ୍ ଇଏ ଆସିଥିଲେ ସେ
ଆଉ
ଯାତ୍ରା ଫାତ୍ର ହେବା ଅଛି ମୋ ଗାଁରେ?
ଗାଁରେ ଗୋଟେ କଣ ଯାତ୍ରା ଯାତ୍ରା।
ଯାତ୍ରା ବା ସେ ହବ ଏଇ ପଚିଶ ଛବିଶ।
ହୁଁ।
ଏଇ ଟେଣ୍ଟ ଫେଣ୍ଟ ବନ୍ଧା ହଉଚଛି ପାଲ ମରା ହେଇିନି। ଆଉ ଚୀତାଳୟରୁ ଆସିବ ମାନେ ସିଏ ବି ଗୋଟେ ଦିନ ଟାଇମ୍ ନବ। ହୁଁ ଆଉ ଇଏ ତ କଣ ଦିନ ହେଲାଣିଁ କଣ ବାଉଁଶ ପୋତି ତାଙ୍କା ଚଳେଇଚନ୍ତି। ହଁ ହଉଛି ଦେଖିବା ସେ ଗଟେ ବ୍ୟା ଆ ଗୋଟେ ଯାତ୍ରା ବ୍ୟାନର ଯୋଉ ଆସ ନଥିଲା ତା ଦେହରେ ଦେଏଟ ବଢିଛି। କେତେ କରି କୋଡିଏ ଏକୋଇଶି ଯାକ ତା ଉପ ତା ଉପରେ ଉପରେ ଅଠା ବାରି ସେଟେ କରିି କରି ସେ କାଗଜ ପୁରା ମୋଟା ହେଇଗଲାଣି ହଁ ରହିଲା।
ହଁ। ହାତର କରିପାରିବେନି
ହଁ।
ରାସ୍ତା ଆମ ଗାଁ ଲୋକ ତ ଯାହା କରିବେ ଆଉ। ପାଟି ଯାତ୍ରା ଦେଖିବୁ। ସେ ଭଲ ନାଗିବ ଗାଁ ଲୋକଙ୍କ ଯାତତାୁ ଭଲ ଲାଗିବ।
ହୁଁ। ନିଜେ ଶିଖି କରି ଥିବେ ଆଉ।
ହୁଁ।
ଆଉ ଘରକୁ କେତେବେଳେ ଆସିବେ ବୁଲୁୁ
ହେଇ ଯିମି ଆଉ ଆଉ ଗୋଟେ କିଆରି ହଉଚି ସେ
ସେଇଠି ସୋଇପାରୁନ ଚମଲିଆ-
ଆଉ। ଆଉ ଆମ୍ବ ଫାମ୍ବ ତମ ଆଡେ ପାଚିଛି ନା।
ସାଇଲେଣି ଆଉ କଣ ଅଛି?
ହଁ ଆମ୍ବ ତାହଲେ ପାଚିଚି? ହୁଂ। ଶାଗୁଅନ ଗଛ ତମ ଆଡେ ଅଛି? ଗୋଟେ ପଲଙ୍ଗ ଫଲଙ୍ଗ କରିଦିଅ।
ହୁଁ।